ହ୍ୟାଲୋ। ଆଜ୍ଞା ସାର୍ ନମସ୍କାର।
ନମସ୍କାର ଦିଦି ଆଉ କଣ କରୁଥିଲେ ଏବେ? ମୁଁ ଯାଇଥିଲି ଟିକେ ଭାଇମାନାଙ୍କ ସହିତ ବାହାରକୁ ବୁଲିବାକୁ ବୁଲିକି ଆସିନା ଘରେ ପହଞ୍ଚିଲି ଆଉ।
ଆପଣ କଣ କରୁଛନ୍ତି?
ମୁଁ ବି ଏମିତି ବସିଥିଲି ବର୍ଷା ପାଗ ତ ଦେଇଛି ତ ଏମିତି ଥଣ୍ଡା ଲାଗୁଛି। ବାହାରେ ବସିଥିଲି ଆଉ।
ଓହୋ ଆଜି ଖାଇଥିଲେ କଣ ଆପଣ?
ମୁଁ ଚାହା ପିଇଛି ଏବେ ଜଷ୍ଟ ଚାହା ପିଇକି ଉଠିଲି।
ଓହୋ ଧର ପାଗ ଦେଖିକି ମୁଁ ତ ଯାଇଥିଲି ଭାଇ ମାନଙ୍କ ସହ ବାହାରକୁ ଯାଇଥିଲି।
ହଁ।
ଭାଇହେରିକା ମଟନ ବିରିୟାନୀ ହେରିକା ଖାଇଲେ। ମୋତେ ଟିକେ ଭଲ ଲାଗିଲାନି ତାଙ୍କ ପାଖରୁ ଖାଇଲି କିନ୍ତୁ ମୋତେ ଭଲ ଲାଗିଲାନି। ତ ମୁଁ ଖାଇଲି ଲଲିପପ୍ ଖାଇଥିଲି ଚିକେନ ଲଲିପପ୍। ଖାଇଥିଲି ଗୋଟେ ପ୍ଲେଟ ଆଉ ରୋଲ ଗୋଟେ ଖାଇଥିଲି। ତାପରେ ଫାଲୁ ଦେଢଟା ଟା ଖାଇଥିଲି ତାପରେ ଆଇସ୍ କ୍ରିମ ଟା ଖାଇଥିଲି ଆଇଲା ବେଳେ ତାପରେ ଏବେ ଥଣ୍ଡା ପିଇକି ଆଇଲି ଘରକୁ ଆଉ।
ଆଜ୍ଞା। ତ ଏତେ ବାହାର ଖାଦ୍ୟ ଖାଇଛନ୍ତି ତ ଆପଣ ତ ଜାଣିଥିବେ? ଘର ଖାଦ୍ୟରେ ଯେତିକି ମାନେ ପ୍ରୋଟିନ ହେରିକା ମିଳିଥାଏ, ବାହାର ଖା ରେ ଖାଲି ଜଙ୍କ ଫୁଡ ହିଁ ଥାଏ ତ ତା ଦ୍ଵାରା ଅ ଯୋଉ ବେଶୀ ଦେ ଦେଖିବା ବାହାରେ ଯୋଉ ତେଲ ମସଲା ଅଧିକ ହେଇଥାଏ ଆମେ ସିନା ଘରେ ଯଦି ବି ଚିକେନ ରାନ୍ଧୁଛେ। ତ ଆମେ ଆମ ଅନୁସାରେ ତେଲ ମସଲା ଦେଇକି କରୁଛେ କିନ୍ତୁ ବା ଯେତେ ଦେଖିବେ କି ଆମେ ଖାଉଛେ ତ ସେଠି ସେ କେତେ ତେଲ ମସଲା ଦଉଛନ୍ତି କି ବାସି ଖାଦ୍ୟ ବି ମିଶେଇକି ଦଉଛନ୍ତି ତ ଆମେ ଜାଣିପାରୁନି ସେ ସବୁ ବି ଖାଇ ଦଉଛେ।
ହଁ ସେମ ତି ଜେ କେମତି ମାନେ ବେଳେ ମାନେ ବେଳେ ବେଳେ ମୁଁ ଯେତେବେଳେ ବି ବାହାରକୁ ଯାଏ ଟିକେ ଅଧିକା କି ଖାଇଦଉ ଆଉ। ତାପରେ ମୁଁ ଟିକେ ଏବେ ର ଡାଇଟି କରୁଥିଲି। ମାନେ ମୋର ଟିକେ ଫ୍ୟାଟ ବଢ଼ି ଯାଇଥିଲା ବୋଲି ମୁଁ ଏବେ ଡ଼ାଇଟି କରିଥିଲି। ତ ମୁଁ କେତେଦିନ ହେଲାଣି ବାହାର ଖାଦ୍ୟ ଖାଇନଥିଲି, ସେଥିଲାଗି ଆଜି ଟିକେ ଅଧିକାକି ଖାଇ ଦେଇଚି ଆଉ।
ଆଜ୍ଞା ତ କେତେବେଳେ କେମିତି ଖାଇଦେଲେ ଚଳିବ। କିନ୍ତୁ ଅ ଦେଖୁଥିବେ ପ୍ରାୟ ପିଲା ଆଜିକାଲି ତ ମାନେ ଛୁଆ ଛ ମାନେ ଯୋଉମାନେ ଅ ଫିପ୍ଥ କି ସିକ୍ସ୍ଥ କ୍ଲାସ ରେ ପଢୁଥିବେ ତ ସେମାନେ କେତେ ମୋଟା ମାନେ ପୁରା ମୋଟା ହେଇଯାଉଛନ୍ତି ଅଧିକ, ତ ସେମାନେ ହ ମୋର ବି ଜଣେ ସାଙ୍ଗ ଅଛି। ମୋର ମୋ କ୍ଲାସ ର ଜଣେ ସାଙ୍ଗ ଅଛି ସିଏ ସବୁବେଳେ ଖାଲି ବାହାର ଖାଦ୍ୟ ଖାଇଲା ମୋମୋ ଖାଇଲା, ଆଉ ବିରିୟାନୀ ହେରିକା ଖାଇଲା ରୋଲ ହରିକା ଖାଇଲା। ତାର ସ ପ୍ରାୟ ଟାଇମ ବାହାରେ ଖାଇବା। ତ ମୋମୋ ଆଉ ଚାଉମିିନ ହେରିକା ଆ ତ ସବୁ ମଇଦା ଜିନିଷ ନା ତ ତା ଦ୍ଵାରା ତାର ତାର ବି କେତେ ମାନେ ପୁରା ଅଧିକ ସେ ମୋଟା ହେଇଗଲାଣି, ତାର ବି ଗ୍ୟାସ୍ ବାହାରୁଛି ଏବେ।
ହଁ ନାଇଁ ଦେଖନ୍ତୁ ମାନେ ମୋର ଯେତେବେଳେ ଭାଇର ମାନେ ଚାକିରି ହେଇଗଲା। ତାପରେ ତ ଆମେ ବହୁତ ଖାଇଚୁ ବାହାରେ। ମାନେ ସେତେବେଳେ ଆମେ ବାର ମାନୁ ନା ଆମେ, କେବଳ ସୋମବାର ଛାଡିକି ଆମେ ସବୁବାର ଆଇଁଷ ଖାଉଚୂ। ବୁଝିପ ନା, ତ ସେତେବେଳେ ଆମେ ପ୍ରବଳ ଖାଉଥିଲୁ ତାପରେ ଯେମତି ମାନେ ଟିକେ ଦେହକୁ ଭଲ ଲାଗିଲାନି, ମଝିରେ ମୋ ଭାଇଙ୍କର ବି ପେଟ ପ୍ରୋବ୍ଲେମ ବାହାରିଲା।
ତାପରେ ଘରେ ମନା କଲା ପରେ ଆମେ ସବୁ ଛାଡି ଦେଇଥିଲୁ। ଆଉ ଏଇ ହବ ଦଶ ବାର ଦିନ ପରେ ଆମେ ପୁଣି ଆରମ୍ଭ କରିଚୁ ଖାଇବା ଆଉ।
ହଁଁ। ତ ଯଦି ବି ଆପଣଙ୍କୁ ମାନେ ଏମତି କୋଉ ଖାଇବା ଭଲ ଲାଗେ। ଘରେ ବେଶୀ ଖାଇବା ଟା ନା ବାହାରେ ବେଶି ଖାଇବା ଟା ଭଲ ଲାଗେ।
ଧରନ୍ତୁ ମତେ ତ ନନଭେଜ ବେଶୀ ଘରେ ଭଲ ଲାଗେ। ଘରେ ଆଇଁଷ ଯା ଲେ ବି ମତେ ଭଲ ଲାଗେ ବି, କିନ୍ତୁ ମତେ ଏତେ ବାହାରେ ଭଲ ଲାଗେନା ଆଇଁଷ ଖାଇ। କାହିଁକି ନା ଦେଖନ୍ତୁ, ମାନେ ଚିକେନ ଟା ଯେତେବେଳେ କାଟୁଛନ୍ତି ମାନେ ଦୋକାନରେ ତ ଆମେ ଆଣି ତାକୁ ଘରେ ଆଉଥରେ ଧୋଉଛେ ଭଲସେ। ବୁଝୁଚ ନା, ତ ସେମାନେ କଣ ନା ସେଠୁ କାଟିକି ଆଣି ଡାଇରେକ୍ଟ ରୋଷେଇ କରିଦଉଛନ୍ତି।
ଆଜ୍ଞା ଆଜ୍ଞା ଅଧିକ ଜିନିଷ କୁ ସେମାନେ ବି ହୋଟେଲ ରେ ଆଜ୍ଞା।
ମତେ ଟିକେ ଭଲ ଲାଗେନା ଖାଇବାକୁ।
ଆଜ୍ଞା ଆଜ୍ଞା ତ ସେମାନେ ବି କେତେବେଳେ ବାସି ଜିନିଷ ଆଜ୍ଞା ତ ଏସବୁ ଭଲ କଥା, କିନ୍ତୁ କିଛି ପିଲା ଥାଆନ୍ତି କି ଘରେ ନ ଖାଇକି ବାହାରକୁ ପଳେଇବେ କି ଆମେ ବାହାରେ ଖାଇଦବୁ। ଆଉ ଆଉ ଯଉମାନେ ଅପ ସେ ବି ତାଙ୍କର ବି ସେମିତି ସେ ବି ଅଫିସ୍ ବାହାରୁଥିବେ ତ ଘରେ ଆଜି ରୋଷେଇ ହେଇନି, ମୁଁ ଯାଉଛି ବାହାରେ ଖାଇଦେଇକି ଯିବି କି କେତେବେଳେ ଛୁଟି ହେଲା ତ ମୁଁ ବିରିୟାନୀ ଖାଇଦଉଛି। ଏମିତି ତ ପ୍ରାୟ ଖାଇଲେ ଗ୍ୟାସ୍ ରୋଗ ହିଁ ବାହାରିଥାଏ। ବାହାରେ ଯେ ତ ଖାଦ୍ୟ ଖାଇବେ ଗ୍ୟାସ୍ ରୋଗ ତ ଆଗ ବାହାରିବ।
ହୁଁ।
ଆଉ ବାହାରେ ବି ଯଦି ଚିକେନ୍ ହେରିକା ଯୋଉରା ବେଶି ଆମେ ଖାଇବା ତ ଫ୍ୟାଟ୍ ତ ଯାହା ବଢ଼ୁଛି, ଆଉ ଆମ ଶରୀରକୁ ବି ମଧ୍ୟ ଗରମ କରେଇ ଦଉଚି।
ହଁ କିନ୍ତୁ ଏଇକି ମାନେ ଆଇଁଷ ଘରେ ଖାଆନ୍ତୁ କି ବାହାରେ ଖାଆନ୍ତୁ ଆଇଁଷ ଖାଇଲେ ମାନେ ସେମିତି ମାନେ ସାଟିସେକ୍ସନ ଲାଗିବନି ଆମକୁ ସେତେ ବି ମାନେ ଦେହକୁ ବି ମାନେ ଏତେ ଭଲ ଲାଗିବନ ଯେ, ଦେଖନ୍ତୁ ସାଧା ଗୋଟେ ଖାଇଲା ପରେ ଆପଣଙ୍କର ଯେମିତି ବ ବ୍ୟବହାର ରହିବ, ଆଇଁଷ ଖାଇଲା ପରେ ସେମିତି କିଛି ମାନେ ବ୍ୟବହାର ରହିବନି। ମାନେ ବୁଝିପାରୁଚନ୍ତି ଯୋଉଟା କହିବାକୁ ଚାହୁଁଚି ଆପଣଙ୍କୁ ଆଉ
ଆଜ୍ଞା। ଅ ଆ ଏମିତିରେ ବି, ଆମର ବି ସବୁଜ ପନିପରିବା, ଆଉ-ଆଉ ଯେତିକି ପନିର ହେରି କା, ସେଥିରୁ ବି, ଆମକୁ ବହୁତ ବହୁତ ପରିମାଣରେ ପ୍ରୋଟିନ୍ ମିଳୁଛି। ତ, କିଛି ବି ଦେଖିଥିବେ, ଯୋଉମାନେ ରାଧେ ରାଧେ ହେଇଯାଉଛନ୍ତି, ତ ସେମାନେ ବି, ଯୋଉମାନେ କୃଷ୍ଣ ଭକ୍ତ, ସେମାନେ ବି ତ ଆଇଁଷ ନ ଖାଇକି ବି, ସେମାନେ ବଞ୍ଚୁଛନ୍ତି କି ନାଇଁ? ସେମାନେ ବି ଅଲଗା ଆମର ଯେତିକି, ମାନେ ଭେଜ୍ ଖାଦ୍ୟ, ତ ସେମାନେ ସେ ସବୁ ବି ଖାଇକି ବହୁତ ଭଲ ଭାବରେ ଅଛନ୍ତି।
ହଁ। ହଁ, ସେଇଟା ବି ହଁ କାରଣା, ଦେଖନ୍ତୁ, ଆପଣ ଯୋଉଟା କି କହିଲେ ଠିକ୍। ମାନେ, ଯୋଉମାନେ ଇସ୍କନ ଧର୍ମକୁ ଆପଣେଇଛନ୍ତି ସେମାନେ ତ ଖାଉନାହାନ୍ତି ନା, ତ ସେମାନେ ଏବେ, ସେମାନେ ମଧ୍ୟରେ ବି, ସମସ୍ତେ ସବଳ ଦେଖା ହୁଅନ୍ତି। ସମସ୍ତଙ୍କ ଚେହେରା ବହୁତ ଭଲ ଦେଖା ହୁଏ। ସମ ସ୍ତେ ଗୋରା। ହୁଁ। ତାପରେ, ମୁଁ ବହୁତୁ, ମାନେ, ଦେଖିଲିଣି ମାନେ, ଯୋଉ ଲୋକ ଅଧିକା ଚିକେନ୍ ଖାଉଛନ୍ତି, ତାଙ୍କ ଗାଲ ପା ଖ ସବୁ କଳା ପଡ଼ିଯାଉଛି।
ହଁ। ସେମିତି କିଛି ନଥାଏ। ନା, ସେମିତି କି କିଛି ନଥାଏ। କିନ୍ତୁ, ଚିକେନ ତ ଅଧିକ ଖାଇବା ଦ୍ଵାରା, ସେ ଯୋଉ ମାନେ, ଦେଇ ଦଉଛନ୍ତି, ଚି କୁକୁଡ଼ା ରେ, ଯୋଉ ଛୋଟ ଛୋଟ କୁକୁଡ଼ା ଥାନ୍ତି, ବ୍ରଏଲର ଯୋଉଥାନ୍ତି, ତାଙ୍କୁ ଇଞ୍ଜେକ୍ସନ ଦେଲେ, ସେ ଜଲଦି ଜଲଦି ବଡ଼ ହେଇଯାଉ ଛନ୍ତି। ତ ସେମିତି ଆମେ ଯଦି, ଆ ସେଇ କୁକୁଡ଼ାକୁ ଆଣିକି ହିଁ ଆମେ ଖାଇଥାଉ, ତ ସେଗୁଡ଼ା ଖାଇବା ଦ୍ଵାରା ଅଧି କ, ମାନେ, ଓଜନ ବଢ଼ିଥାଏ। ଫ୍ୟାଟ୍ ଅଧିକ ବଢ଼ି ଥାଏ। ତ, ସେଇଟା
ହୁଁ।
ହୋଇଥାଏ। କିନ୍ତୁ, ଅଲଗା କିଛି ମାନେ, ଚର୍ମରେ ମାନେ ରଙ୍ଗରେ ପରିବର୍ତ୍ତନ ଆସେ ସେମିତି ତ କିଛି ନ ଥାଏ।
ନାଇଁ, ନାଏ। ସେମିତି ମାନେ, ମୁଁ ବହୁତ ଥର ଦେଖିଲିିଣି, ବହୁତ୍ ଜଣଙ୍କର ଗାଲ ପାଖ ସବୁ କଳା ପଡି ଯାଉଛି। ଯଉମାନେ ଅଧିକ ଚିକେନ ଖାଉଛନ୍ତି। ଦେଖନ୍ତୁ, ଆପଣ ଖାଉଛନ୍ତି। ଦେଖନ୍ତୁ, ସପ୍ତାହକୁ ଆପଣ ତିନିିବାର ହିଁ ଖାଆନ୍ତି ନା।
ଆଜ୍ଞା।
ତମ ମାନେ, ଦେଖନ୍ତୁ ମୁଁ ମୋ କଥା କହୁଛି। ମାନେ, ମୁଁ କେବଳ ସୋମ-ଯେହେତୁ ବୋଲବମ ଯାଏ। ତ, ମୁଁ ସୋମବାର ଦିନ ଆଇଁଷ ଖାଏ ନା। ସୋମବାର ଛାଡ଼ିଦଲେ ଆମେ ସବୁ ବାରେ ଖାଉ।
ଆଜ୍ଞା।
କିନ୍ତୁ, ଆମେ ଦେଖନ୍ତୁ, ଆ-ଆ-ମାନେ, ଚିକେନ ଦ୍ୱାରା ଆମେ ଗୋଟେ ସପ୍ତାହରେ ବହୁତ ଥର ଖାଇ ଦେଇଛୁ। ତ, ପରବର୍ତ୍ତୀ ସପ୍ତାହରେ ଆମେ ଆଇଁଷ ପୁରା ଖା-ଆଉ, ଆଇଁଷ ଟୋଟାଲି ଖାଉନାଉଁ। ହୁଁ
ମାନେ, ଆମ ବ ବଡିକୁ ପୁରା ମେଣ୍ଟେନ୍ ସହିତ ଖାଉ ଆଉ।
ଆଜ୍ଞା।
ମାନେ, ଅଧିକା ଖାଇଦେଲେ ଆମେ ଟିକେ ରହିଯାଉ, ଆଉ ଖାଉନା। ତାପରେ।
ଆଜ୍ଞା। ତ, ଆଜ୍ଞ। ତ, ଆମେ ବାହାରେ ବି ଯେତେବେଳେ ଦେଖିବେ, ସବୁ ଜିନିଷ ମାନେ ଛଣା ଛଣି ଜିନିଷ ହିଁ ବେଶୀ ଥାଏ। ମତେ ତ ବେଶୀ ମୋମୋ, କେପସ୍‌ ମାନେ ଫ୍ରାଏ ମୋମୋ, କେପସ୍ ମମୋ, ସେଗୁଡା ବେଶୀ ପସନ୍ଦ। ମମି କିନ୍ତୁ ମନା କରେ ସଦାବେଳେ କି, ସେଗୁଡା ଛଣା ଜିନିଷ ତେଲ ଜିନିଷ ଟୋଟାଲି ଖାନି, ଖାନି ମନା କରେ। ତଥାପି, ମାନେ ଓ ଯିଦି କରିକି ଘରେ ଖାଇଦିଏ। ତ ସେଇଟା ବି ମମି କହେ କି, ସେଇଟା ମଇଦା ଜିନିଷ। ମଇଦା, ଆହୁରି ପୁଣି ଛଣା ହଉଛି ତ ସେଇଟା ବହୁତ ମାନେ ଦେହ ପାଇଁ କ୍ଷତିକାରକ। ସେମତି କହିଥାଏ ତ ମାନେ ଭଲ ଲାଗେ କିନ୍ତୁ ଖାଇଦିଏ ଆଉ ଆଜ୍ଞା।
ହୁଁ ହୁଁ ନାଁ ମଇଦା ତ ଦେହ ନା କି ବହୁତ କ୍ଷତି ଖରାପ ସେଇଟା।
ଆଜ୍ଞା ଆଉ ଯେତିକି ରହିଲା ପାସ୍ତା, ଚାଉମିିନ, ତ ସେଗୁଡା ବି ସେଇ ମଇଦା ଜିନିଷ। ତ ସେସବୁ ରୁ ଟିକ ମମି ଟିକେ ବାରଣ କରେ କେତେବେଳେ କେମିତି ହେଲେ ଚଳିବ।
ହୁଁ ନାଇଁ ବେଳେ ବେଳେ ଚଳିବ କିନ୍ତୁ ସଦାବେଳେ ସବୁ ସେଟା ଠିକ ନୁହ ମୋମ ତ ମୁଁ ଖାଇନି ମଇଦାରେ ଯେତ ତିକବି ଜିନିଷ ତିଆରି ହୁଏ ମୁଁ ଖାଏନା।
ଆଜ୍ଞା ତ ଭଲ କଥା ବି ଇଏ। ଆଉ ମମି ତ ମୋ ସାଙ୍ଗଟା ବି ସିଏ ତାଙ୍କ ଘରେ ତାଙ୍କ ମାମା ସେମିତି ପୁରା ଷ୍ଟ୍ରିଟି ସେ କହିବେ କି ବାହାରେ ଜିନିଷ ଯୋଉ ମୋମୋ ହେରିକା ମଇଦା ଜିନିଷ ସେ ସବୁ ଖାଉନି ତାଙ୍କ ମାମା ସେ ଘରେ ବନାନ୍ତି ଅ ମାନେ ଅ ଅଟାରେ ମୋମୋ କଣ ତିଆରି କରନ୍ତି ତ ତାକୁ ସିଏ ବି କହିଲା କହିଲା ଅଟା ମୋମୋ ବି ବହୁତ ଟେଷ୍ଟ ଲାଗୁଛି। ମୁଁ କହିଲି ନା ମୋ ମଇଦା ମାମୋ ଠୁ ଅଟା ମୋମୋ କୋଉଠି ଭଲ ଆସିବ। ତଥାପି ବି ତାଙ୍କର ଘରେ ବି କରିକି ଖାଆନ୍ତି।
ଆଁହାଁ ନାଇଁ ଅଟା ଟା ଚଳିବ କିନ୍ତୁ ମଇଦା ଟା ଦେହ ପାଇଁ ବହୁତ କ୍ଷତିକାରକ।
ଆଜ୍ଞା। ମୁଁ ଏଇ ଦି ଦିନ ତଳେ ଲଗାତାର ଯୋଉ ଫ୍ରିନସ୍ ପ୍ରାଇ ଛାଣିକି ଖାଉଥିଲି ତ ସେ ସବୁ ମମି କହୁଛି କି ନା ଏଇଟା ତେଲ ଜିନିଷ ଛଣା ଜିନିଷ କେତ ତେ ତେଲ ଖାଉଛି। ଖନି ଏମିତି ହେଇି ବାରଣ କରୁଛନ୍ତି ଆଉ ତଥାପି ଦି ଦିନ ଯାଇ ଖାଇଲି ଆଉ ଖାଇଲେନି ଆଉ ଖାଇବାକୁ ଦେଲିିନି। ନା ବେଶୀ ଖାଆନି ତ ସେଥିରୁ ହିଁ ବହୁତ୍ ମାନେ ସେଇ ତେଲ ଗ୍ୟାସ୍ ରୁ ହିଁ ପୁରା ଅ-ବହୁତ୍ ପ୍ରକାର ରୋଗ ବି ଜାତ ହେଇଥାଏ।
ହଁ ଦେଖନ୍ତୁ ସେଗୁରା ତ ପା- ବଜାରରେ ଯେତିକି ବି ଜିନିଷ ମିଳେ ପାଟିକି ସ୍ଵାଦ ଲାଗେ କିନ୍ତୁ ଦେହ ପାଇଁ ବି ସେଇଟା ବହୁତ୍ କ୍ଷତିକାରକ। ସେଥିଲାଗି ମାନେ ଆମେ ଯେତେ ବଜାର ବାହାର ଖାଦ୍ୟ କୁ ଆମେ ଯେତେ ମାନେ ଦୂରେଇ ରହିବା ସେତେ ଆମ ସ୍ୱାସ୍ଥ୍ୟ ପାଇଁ ଭଲ।
ଆଜ୍ଞା।
ହୁଁ ସେଥିଲାଗି ମୁଁ ପ୍ରାୟତଃ ବାହାର ଖାଦ୍ୟକୁ ବେଶୀ ଭଲ ପାଏନା। ତାପରେ ମୁଁ ଯେତେବେଳେ ମୋର ଜ-ପ୍ଲସ୍ ଟୁ ଚାଲିଥିଲା ମୁଁ ଯେତେବେଳେ ହଷ୍ଟେଲ ରେ ଥିଲି ତ ସେଠି ସବୁଦିନେ ସକାଳେ ଉଁ -ଇ ବରା ଫରା ହୁଏ। ତ ମୁଁ ସକାଳେ ଖାଏନା ହେଟି। ବୁଝୁଚ ନା ଖାଏନା ସେଟା ହଷ୍ଟେଲ୍ ହେଲେ ବି ମାନେ ମତେ ସେଠି ଭଲ ଲାଗେନା ସକାଳୁ ସକାଳୁ ତେଲ ଜିନିଷ ମତେ ଭଲ ଲାଗେନା ତାପରେ ମୁଁ ତେଲ ଜିନିଷ ବହୁତୁ ଦିନି ହେଲାଣି ମୁଁ ବରା ଫରା ମୁଁ ସେରା ସେଗୁରା ସବୁ ଛାଡି ଦେଇଚି। ମାନେ ଯଉଟା ଆମ ଶରୀର ପାଇଁ ହାନିକାରକ ସେ ସବୁ ଜିନିଷ ଖାଇକି ଲାଭ କଣ ଆମର।
ହଁ ଆମର ବି କଲେଜ୍ ରେ ବି ସେମିତି କ୍ୟାଣ୍ଟିନ ଦିଆ ହଉଥିବ ମାନେ ଯାହା ମାନେ ଦହିବରା ହଉ କି ବରା ପୁରା ଯାହା ଛଣା ଜିନିଷ ହଉ ବ୍ରେଡ ଚପ୍ ହେରିକା ତ ମିଳୁଚି ତ ସେ ସବୁକୁ ଆମେ ସେତେ ଖାଉନୁ ମାନେ ସେଠି ସେତେ ଖାଉନୁ ଦହିବରା ଖାଇଦେଲେ ଖାଇଦବୁ ପଛେ କିନ୍ତୁ ଏ ବରା ଯଉ ଛଣା ହେଇକି ଡାଇରେକ୍ଟ ବରା କୁ ଘୁଗୁନି ସେଟା ଖାଇଲେ ତ ବହୁତ ମାନେ ମତେ ବ- ବରା ହିଁ ପସନ୍ଦ୍ ନୁହେଁ କିନ୍ତୁ ଅଲଗା ଯେ ଛଣାଛଣି ଜିନିଷ ତ ତାକୁ ଖାଇଲା ବଳକୁ ସ କଲ୍ ତେଲ ଜିନିଷ ପେଟ କାଟେ ତ ଖାଇଲା ବେଳକୁ ଆଉ ଆମେ ଖାଲି ପେଟରେ ବି ଥଣ୍ଡା ବି ପିଇବା କଥା ନୁହଁ ତ ବା ଦେମ୍ ବାରଣ କରନ୍ତି କି ଖାଲି ପେଟରେ ଥଣ୍ଡା ପିଅନ୍ତିନି। ତ କିଛି ଖାଇକି ତାପରେ ଥଣ୍ଡା ପିଇବ ତ ଠିକ୍ ଅଛି ଚଳିବ।
ନାଇଁ ଫୁଲ୍ ମାନେ ଥଣ୍ଡାଟା ବି ଆମ ଶରୀର ପାଇଁ ବହୁତ୍ ହାନିକାରକ।
ଆଜ୍ଞା- ଆଜ୍ଞା ଯଉ ଅ-ଅ-ପ୍ରାୟତ ଯଉ ଥାଏ ଆଉ ଯଉ କଳା ଥଣ୍ଡା ଯେତେ ମାନେ ଥମସ୍ପ୍ କୋକାକୋଲା ହେରିକା ପେପ୍ସି ହେରିକା ତ ସେଗୁରା ବି କହୁଚନ୍ତି କ୍ଷତିକାରକ।
ହୁଁ ସେଗୁରା ବି ଆମ ଶରୀର ପାଇଁ ବହୁତ୍ କ୍ଷତିକାରକ।
ଆଜ୍ଞା।
ଏ ତ ମାନେ ଆମେ ବାହାର ଜିନିଷଠୁ ଯେତେ ଦୂରେଇ ରହିବା ସେତେ ଆମ ପାଇଁ ଭଲ।
ଆଜ୍ଞା ତ ଏମିତିରେ ବି ଯଉ ଖରା ଦିନ ଗଲା ଲୋକ ଚାହିଁଲେ କଣ ନା ବାହାରେ ଯଦି ବ -ବାହାରେ ଥାଆନ୍ତି ତ କହିବେ କି ହଁ ଥଣ୍ଡାଟା ପିଇଲେ ଶାନ୍ତି ଲାଗନ୍ତା ଥଣ୍ଡା ଲାଗନ୍ତା। କିନ୍ତୁ ସେଥିରେ ତ ଆମ ଶୋଷ ମରି ନଥାଏ। ଆମେ ତା ବଦଳରେ ଯଦି ଆମ ସାଙ୍ଗରେ ଗ୍ଲୁକୋନଡି ନେଇ ଥିବା କି ଓ -ଓଆରଏସ ହେରିକା ବି ନେଇଥିବା ତ ସେସବୁ ତ କାମ ଦବ ଖରାରେ ନିହାତି।
ହୁଁ ତାପରେ ଆମେ ଦେଖନ୍ତୁ ବାହାରେ ଯଦି ବି ଆମେ କିଛି ତାହେଲେ ଲ ଲସି ପିଇଲେ ସେମିତି କିଛି ଅସୁବିଧା ନାହିଁ କାରଣ ଯେହେତୁ ସେଇଟା ଦହିରୁ ପ୍ରସ୍ତୁତ। ହୁଁ ତ ଲସି ପିଇଲେ ସେମିତି କି ଅସୁବିଧା ନାହିଁ କିନ୍ତୁ ଆମେ ଥଣ୍ଡାକୁ ବେଶୀ ବାରଣ କରିବା ଦରକାର।
ଆଜ୍ଞା ଆଜ୍ଞା।
ଥଣ୍ଡା ତ ବେଶୀ ଟାଇମ ପିଏନା ବାରଣ କରିଦିଏ ପୁରା ବୁଝୁଚନ୍ତିନା।
ଆଜ୍ଞା।
ଥଣ୍ଡାକୁ ବେଶୀ ଟାଇମ ଆମେ ପିଇବା ଦରକାର ଉଚିତ ନୁହଁ ତେଣୁ ଲୋକମାନେ କଣ ନାଇଁ ମୋ ପାଟିକି ସେଇଟା ଭଲ ଲାଗୁଛି ଆମେ ପିଇବା ହେଟା।
ଆଜ୍ଞା ଆଜ୍ଞା। ତ ଥଣ୍ଡା ଲାଗୁଛି ତ ପିଇଦବା ତ ଶୋଷ କିନ୍ତୁ ଶେସବୁରେ ତ ଶୋଷ ମରି ନଥା